ଆଜ୍ଞା ମ୍ୟାଡ଼ାାମ ନମସ୍କାର।
ହ୍ୟାଲୋ।
ହ୍ୟାଲୋ। ମ୍ୟାଡ଼ାମ ନମସ୍କାର।
ନମସ୍କାର୍ କୁହନ୍ତୁ ମାଡାମ୍। ହ୍ୟାଲୋ।
ଇଏ ମ୍ୟାଡ଼ାମ ଶୁଭୁଛି?
ସୁବୁଛି କୁହନ୍ତୁ।
କଣ କରୁଥିଲେ ମ୍ୟାଡ଼ାମ୍?
କିଛି ନାଇ ଏମତି ଏଠି ବସିଥିଲି କଣ କରୁଛ ହେଠି?
ଖିଆ ପିଆ ହେଇଛି?
ଦେହ ପା ଭଲ ଅଛି।
ମୋ ଦେହ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମ୍ୟାଡ଼ାମ ମୁଁ ସେମିତି ଭଲ ଅଛି ଆଉ ଘର ସମସ୍ତେ କେମିତି ଅଛନ୍ତି?
ହଁ ଘ ସମସ୍ତେ ଭଲ ଅଛନ୍ତି ଆପଣଙ୍କର?
ହଁ ମ୍ୟାଡ଼ାମ କଣ ଖାଇଲେନି କୁହନ୍ତୁ।
ଆଉ ମ୍ୟାଡାମ କଣ କରୁଛନ୍ତି କୁହନ୍ତୁ।
ଏଠି ବସିଥିଲି ଆଉ ଆପଣ।
ମୁଁ ବି ଏଠି ଏମିତି ବସିଛି।
କୁହନ୍ତୁ କଣ ସବୁ ଖାଇଲଲେ?
ନୂଆଖାଇ ବିଷୟରେ ମତେ କିଛି କୁହନ୍ତୁ ମୁଁ ନୂଆଖାଇ ବିଷୟରେ ବେଶି କିଛି ଜାଣିନି। ଆପଣ ଯଦି ଜାଣିଛନ୍ତି ମତେ କିଛି ବୁଝେଇ ପାରିବେ କି?
ଓଁ ହଁ ମ୍ୟାଡାମ ନୂଆଖାଇ କଥା କହୁଛନ୍ତି ହଁ ନୂଆଖାଇ ମ୍ୟାଡ଼ାମ ଜାଣିଛି ନୂଆ ଖାଇ ନୂଆଁଖାଇ ମ୍ୟାଡ଼ାମ ଯୋଉ ସମ୍ବଲପୁର ର ପର୍ବ ନା ଜାଣିନାହାନ୍ତି। କୋଉଠି କହିଲେ ସେ ସମ୍ବଲପୁର ପଶ୍ଚିମ ଓଡିଶା ସେପଟ। ସେଇ ଟା ହେଲା ସେପଟର ପର୍ବ।
ମ୍ୟାଡାମ ପଶ୍ଚିମ ଓଡିଶାରେ କାହିଁକି ନୂଆ ଖାଇ ପାଳନ କରାଯାଏ, ଆମ ଅପଟ ସାଇଟ୍ ରେ ତ କାଈ ପାଳନ କରାଯାଏନି। ହାଲୋ। ହାଲୋ।
ହାଲୋ।
ଆଜ୍ଞା ମାଡାମ୍, ମୁଁ କହିଲି କି ପଶ୍ଚିମ ଓଡିଶାରେ କାଇହିଁ ନୂଆ କାହିଁ ପାଳନ କରାଯାଏ, ଆମ ଏପଟରେ କଣ ପାଇଁ ପାଳନ କରାଯାଏନି?
ହ ମା ସମଲେଶ୍ଵରୀ ଅଛନ୍ତି, ସମ୍ବଲପୁର୍ ରେ ସେ ସେଇଟା ତ ବେଶୀ ପାନୁ ହ ଯେ ହେଲା ପଶ୍ଚିମ ଓଡିଶାରେ ସବୁଠୁ ବଡ କୃଷି ଭିତିକ ପର୍ବ। ତା ମାନେ ନୂଆ ଯ ଅ ଧାନ ହେଇଥାଏ, ଯୋଉ ଧାନ ଟା ଚାଷ କରାଯାଏ ସେ ନୂଆ ଧାନ ଯେତେବେଳେ ଆସେ, ସେ ଯଉ ନୂଆଧାନ କଟା ହେଇକି, ସେଇଥରେ ପ୍ରଥମେ ପିଠା ପଣା ହେଇକି, ମା ସମଲେଶ୍ଵରିଙ୍କୁ ଭୋଗ ଲ ହ ସେଇଟ କୁହୟ ନା ଖାଇ ଖାଇ ଆ କୁ ଖାଇବା। କେବେ ପାଳନ କରାଯାଏ ନା ଭାଦ୍ର ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ, ଗଣେଶ ଚତୁର୍ଥୀ ପରଦିନ ପାଳନ କରାଯାଏ। ଏ କତି ପଡ଼ା ପାଣେ ଏଇଟା ଏବେ ପଡିବ ମ୍ୟାଡାମ ଯୋଦାର ଛବିଶି କୋଡିଏ ଅଗଷ୍ଟରେ ପଡିବ ବୋଧେ, କୋଡିଏ ଅଗଷ୍ଟ, ଅଗଷ୍ଟ କୋଡିଏ ତାରିଖରେ ଏିନ କଡ଼ାମ
ଅ ହ ହୁଁ
ମାଡାମ୍ ଥରେ କେଵେ ଯାଆନ୍ତୁ ବୁଲି, ଏ ଯଉ ସମ୍ବଲପୁର ବୁଲିକି ଆସନ୍ତୁ। କଣ ପାଇଁ ମ୍ୟାଡାମ ଏଇଟା ପାଳନ କରାଯାଏ ନୂଆ ଧାନ ଗୁବ ନ ନୂଆ ଅମଳ ନୂଆ ଧାନ ଯଉ ତାର ଚୁଡା ଖିରି ପିଠା ପ୍ରଥମେ ଇଷ୍ଟ ଦେ ଙ୍କୁ ମା ସମଲେଶ୍ଵରୀଙ୍କୁ ଭୋଗ ଲଗା ହୁଏ, ତାପରେ ତାକୁ ଆଣିକି ସମସ୍ତେ ଖାଇକି ନୂଆ ଖାଇ ଜୁହାର ବି କରନ୍ତି। ଆ ଏଥିର ମହତ୍ବ କଣ? କୃଷକ ମାନେ ତା ନୂଆ ଫସଲ ପାଇବା ଖୁସି ରେ ଏଇ ପର୍ବ ପାଳନ୍ତି, କାରଣ -ଯୋଉ କୃଷକ ମାନେ ଯୋଉ ଚାଷ କରିଥାନ୍ତି, ତାର ଯୋଉ ପ୍ରଥମ ଫଳ ଟା ପାାଆନ୍ତି ତ- ସେଇଟାକୁ ସେମାନେ ଖୁସିରେ ସେଇ ପର୍ବ ଟାକୁ ପାଳନ କରିଥାନ୍ତି। ନୂଆ ଖାଇ ହେଲା, ନୂଆ ଧାନକୁ ସ୍ଵାଗତ କରିବାର ପ ପର୍ବ। ଯୋଉଠି ପରିବାର, ଯୋଉଠି ପଡି ପରିବାର ସହ ଖୁସି ବଣ୍ଟାଯାଏ। ଲକ
ହଁ ହ ହ ହୁଁ ହୁଁ ହଁ
ଠିକ ଅଛି, ଗପ ଗଟେ ଭଲ ଗପ କର କହୁଛି- ତୁମେ ହ
ହ ହୁଁ ହୁଁ ହୁଁ
ନା ନାଇଁ ତାଙ୍କ କଥା କାଇକି ଠିକ ସେ ଶୁଭୁ ନାହିଁ, ମୋ କଥା ଶୁଭୁଛି କ୍ଲିଅର
ହଁ ହଁ ହଁ ହ
ଆମ ମ ମଣ୍ଡଚ ମୂ ମୂ ବ ବର ଅଛ ଏବେ ରଞ୍ଚ ଆରେ ବହୁତ ଗ ରହୁଥା ମାନେ ସମ୍ବଲପ ମାଁ ବହୁତ ନାରେ ସେ ରହୁନି ନୂଆଖାଇ ଦିନ ସକାଳେ ଘର ଦୁଆର ଲପା ପୋଛା କରି ଦୁଟି ଚିତା ଦେଇଥିଲେ, କିନ୍ତୁ ମନ ଦୁଃଖ ଥିଲା ମୋ ବିମଳ ବାହାର ସହରରେ କାମ କରେ ଏଇ ନୂଆଖାଇ ରେ ଘରକୁ ଆସିପାରିଲା ନାହି। ହୁ। ତାଙ୍କ ପୁଅ ଝିଅ ସେ ନୂଆ ଖଲେ ଘରକୁ ଆସିବ ଦାନ ପଇସ ତାଙ୍କ ମାମା ଦୁଃଖ ଦଥିଲା। ହୁଁ। ହଁ। ଫନ ମନ୍ଦିନ ଫୋନ ବାଜିଲା ଗୁମୋର କହିଲା ମା ମୁଁ ଛୁଟି ପାଇଲିିନି ତମ ନୂଆଖାଇ କର ମୁଁ ପରେ ଆସିବି ବହୁ ଦିନ ମା ର ଆଖି ଲୁହ ବିବାର ଲୁହ ଆଖିରୁ ଲୁହ ଆସିଗଲା କାନ୍ଦି ଲଗେଇଲିି ଯେହେତୁ ପୁଅ ଆସିବନି। ଚାଲି ପଲି ସେତିକି ବେଡୁ ଘର ଅଗାଣରେ ଗଡିରେ ଗାଡିର ଶବ୍ଦ ଶୁଣେଇଲେ ମାନେ ମାଲି ତାଲି ବି ଯୋଉଠି କରିଥିଲେ ସେତଗୁଡା ଘର ଅଗଣ ରେ ଗାଡି ସତ ଶୁବିଲା। ଦେଖିଲା ବେଳକୁ ବାହା ଧରି ଚାଲି ଚାଲି ଆସୁଛି। ବଉଣୀ କ ଯାଇଧଚାରିଲ ବିମଲ କହିଲ ନା ହ ନୂଆ ଖାଇଲେ ଘରକୁ ନ ଆସିଲେ କେବେ ଆସିଲି କହୁନୁ ନୂଆ ଚୁଡାର ଅ ବାସ ମନ ପଡୁଛି ତ ଯୋଉ ନୂଆ ଚୁଡା ଧାନରେ ଚୁଡା କଠାଇଥାଏ। ତାର ବାସ ମନେ କରଡଛି କେଲି ମୁଁ ନ ଆସିବି। ଲଜପା ହ୍ୟାଲୋ।
ହଁ ହୁଁ ହୁଁ ହୁଁ।
ଆ ହ ହଁ। ଆଗତ ଆସିଲା ତ ସେ ପୁରା ଖୁସି ହେଇକି ଶୁଣୁ କଣ କଲା ନା ଠାକୁରାଣୀଙ୍କ ପାଖରେ ଭୋଗ ଲଗେଇ ନୂଆ ଚୁଡା ଧାନ ନୂଆ ଚୁଡା ଧାନର ଯୋଉ କ୍ଷିରି ଏ ସବୁ କରିଥିଲା ଭୋଗ ଲଗେଇଲା ସବୁ ଏକ୍ର ବ ଖାଇଲିୁ ଭଲ ଏକତ୍ରବାସ ଖାଇଲି ଗୌରୀ ମାଁରେ ଆଖିରେ ଲୁହ ଆଖିରେ ଖୁସିର ଲୁହ ଥିଲା। ଏଥିରେ କଣ କିଛି ତ ନୂଆଖ କେବଳ ନୂଆ ଖାଇବାରନି କାମନ ବିନାଗ କରିବ। ହଁ ହ ହ ହଁ। ଏଇଟା ଭ ଲୁହା ଖାଇ ଜୁହା ବି କୁହନ୍ତି, ଯେତେବେଳେ ଭଗବ ଖାଇପାରିବେ ସେଠୁ ଭୋଗ ଲାଗି କଲା କରିବା ପଡେ ସେ କଣ କରନ୍ତି ଥିଲା ବଡ ସାନ ମାନେ ବଡ ମାନଙ୍କୁ ଜୁହାର ହୁଅନ୍ତି। ଯଉଟା କି ନୂଆଖାଇ ଜୁହାର କୁହାଯାଏ। ଆଉ ହୁଁ।
ଙ୍ଗପଡି କେମତି ଲାଗିଲା। ହ୍ୟାଲୋ। ହ୍ୟାଲୋ।
ହୁଁ ହୁଁ।
କେମିତି ଲାଗିଲା ବଝ
ଆ ଦେଥା ମକୁ ବ ତଥବ୍ବି ମୋବାଇଲ୍ ପୁରାଇ ଠିକ୍ କଥା।
ହୁଁ ଆଉ କିଛି ମୋତେ ଶିଖିବାର ଥିବ କିଛି ବିଷୟରେ ଜାଣିବାର ଥିବ ମତେ କହିବେ ମୁଁ ଆପଣଙ୍କୁ ବଢିଆ ସେ ବୁଝେଇଦେବି। କେବେ ବି
ହୁଁ ହୁଁ ରହୁଚନ୍ତି କଥାବାର୍ତ୍ତ ହଉଚନ୍ତି। ତ ମ୍ୟାଡାମ କଣ ଆଜି ଲଞ୍ଚରେ କଣ ରୋଷେଇ ହବ।
ହୁଁ ହୁଁ।
ମ୍ୟାଡାମ। ହୁଁ ମ୍ୟାଡ଼ାମ୍ ରଖୁଚି ମୁଁ ଯାଉଚି ମୋର ଟିକେ କାମ ଅଛି ମୁଁ ପରେ କଥା ହେବି।
ଆପଣଙ୍କ କଥାଗୁଡା ଶୁବୁନି କାହିଁକି?